ଆଜ୍ଞା।
ଆଜ୍ଞା ଶୁଭ ସକାଳ ଆଜ୍ଞା।
ଶୁଭ ସକାଳ।
ଆଜ୍ଞା ଆପଣ କେମିତି ଅଛନ୍ତି?
ମୁଁ ଭଲ ଅଛି ଆପଣ କେମିତି ଅଛନ୍ତି?
ଆମେ ବି ଭଲ ଅଛୁ ଆଉ ଆପଣଙ୍କର ଦୈନନ୍ଦିନ ଜୀବନ ଏବେ କେମିତି ଚାଲିଛି?
ଚାଲିଛି ଦୈନନ୍ଦିନ ଜୀବନରେ ଏମିତି ଚାଲିଛି ଖାଲି ସକାଳୁ ଉଠୁଛନ୍ତି ନୀତି କାମ କରୁଛନ୍ତି ଦିନରେ ଯାହା କରିବା କଥା। ତାପରେ ଘର କାମ କିଛି କରି ସାରିଲା ପରେ ବାହାରେ ଦେଖୁଛୁ କିଛି ଯଦି କାମ ଅଛି ତାକୁ କମ୍ପ୍ଲିଟ୍ କରି ପୁଣି ଆସି ଘରେ ବୋଉ ଖାଇବା ବନେଇ ଦଉଛନ୍ତି ଖାଇବା ଖାଇକି ପୁଣି ଶୋଇପଡୁଛି। ଆପଣଙ୍କର କେମିତି ଚାଲଛି କହିବେ?
ଆମରବି ଦୈନଦିନ ଜୀବନ ସେମିତି ଚାଲିଚି ସକାଳୁ ଉଠୁଛୁ ରୋଷେଇ କରୁଛୁ ଖାଉଛୁ ଅଫିସ୍ ଯାଉଛୁ ଅଫିସ୍ ଆସି କି ଅଫିସ୍ ଆସିକି ପୁଣି ପୁଣି ରେଷ୍ଟନିଅ ପୁଣି ନେକ୍ସଡେ ସକାଳୁ ଉଠିକି ଅଫିସ୍ ପୁଣି ଯା ଆମର ଦୈନ ଦିନଜୀବନ ଏମିତି ଚାଲିଚି ଆଉ ଆପଣଙ୍କର ଦୈନ ଦିନ ଜୀବନ ଭିତରେ ଆପଣ କେବେ ବାହାରକୁ ଯିବା ପାଇଁ କେବେ ଟ୍ରାଭେଲ୍ ପ୍ରିପ୍ଲାନ ଆପଣଙ୍କର କରୁଚନ୍ତି, ବାହାରୁକୁ ଯାତ୍ରା।
ହଁ। ମତେ ତ ବାହାରୁକୁ ଯାତ୍ରା କରିବାକୁ ବହୁତ ଭଲ ଲାଗେ, କାହିଁକି ନା ବାହାରକୁ ଆମେ ଯେତ୍ ଯାତ୍ରା କରିବୁ ବିଭିନ୍ନ ବିଭିନ୍ନ ପ୍ରକାରର ଲୋକମାନଙ୍କ ସହିତ ମିଶିବି ବିଭିନ୍ନ ବିଭିନ୍ନ ପ୍ରକ୍ ପ୍ରକାରର ଲାଙ୍ଗୁଏଜ୍ ଶିଖୁ, ଆଉ କେମିତିଆ ଆଉ ବାହାର ଲୋକୋଙ୍କର ଚାଲିଚଲନି ଆମର ଚାଲିଚଳଣି ତାଙ୍କର ଚାଲିଚଳଣି ଆମେ ଦେଖୁ। ସେ ସବୁ ଦେଖି ମତେ ବୋହୁତ୍ ଖୁସି ଲାଗେ ଆଉ ବାହାରେ ଯାଇକି ଯେତେ ଦିନ୍ସ ରେ ଏତ୍ ଆମେ ଦେଖୁ ଯେତେ ଜାଗା ଦେଖୁ। ସେ ବି ବହୁତ୍ ସୁନ୍ଦର୍ ଲାଗେ ମାଇଣ୍ଡ ବି ଫ୍ରେଶ୍ ହେଇଯାଏ। ଆଉ ଆପ୍ ମୁଁ ଜାଣିପାରିବି ଆପ୍ ପଣଙ୍କର କୋଉଟା ଭଲ ଜାଗା ଆଉ କୋଉଠି ଆପଣ ବୁଲିବାକୁ ଯାଇଥିଲେ? ୟା ଫିର ବୁଲିବାକୁ ଯିବାପାଇଁ ଚାହୁଁଚନ୍ତି?
ଅ ମୁଁ ତ ମୁ ମତେ ତ ଏବେ ଏବର୍ଯ୍ୟନ୍ତ। ତ ଯୋଉଟା ଭଲ ଜାଗା ଲାଗିଛି ହାଇଦ୍ରାବାଦ ଲାଗିଛି ତ ସେଠିକି ମୁଁ ବୁଲିବା କୁ ଯାଇଥିଲି। ମତେ ବହୁତ ଭଲ ଲାଗିଲା ସେଠିକାର ଚାରମିନାର ସେଠିକାର ଗୋଲକୋଣ୍ଡା ପୋର୍ଟ। ଦୁଇ ରେ ରାମୋଜୀ ଫିଲ୍ମ ସିଟି ୱାଟର ପାର୍କ ସେଗୁଡା ସବୁ ବୁଲିବା କୁ ବହୁତ୍ ଭଲ ଲାଗିଲା ତ। ୟା ପରେ ମୁଁ ଭାବିଚି ଗୋଆ ଯିବା ପାଇଁ ଭାବିଚି ତ ସେଠି ଯାଇ କି କିଛି ଦିନ ରହିକି ସେଠିକାର ଯୋଉ। ପରିବେଶ ରହୁଛି ତାକୁ ଅନୁଭବ କରିବାକୁ ଇଛା ତ ଆପଣ କେବେ। ଗୋଆ ଯାଇଛନ୍ତି କି?
ନାଇଁ ମୁଁ ତ କେବେ ଗୋଆ ଯାଇନି ବଟ। ମୋର ବହୁତୁ ଇଛା ଗୋଆ ଯିବା ପାଇଁ କାହିଁକି ନା। ସେଠି ଆ ମତେ ସମୁଦ୍ର ଅଛି ବହୁତ୍ ପସନ୍ଦ୍ ଲାଗେ ମତେ ସମୁଦ୍ର। ଆଉ ସେ ସମୁଦ୍ର ପାଖରେ ବସିବୁ ସମୁଦ୍ରରେ ଯୋ ସେଇ ଏ ଆବାଜ୍ କେତେ ସୁନ୍ଦର ଲାଗେ ତାକୁ ବସିକି ମୁଁ। ମାନେ ଯାଇ ସେଠି ଅନୁଭବ କରିବା ପାଇଁ ଚାହୁଁଚି। ଗୋଆ ରେ ଆ ବଟ ଯେହେତୁ। ଆପଣ କହିଲେ କି ଆପଣଙ୍କୁ ହାଇଦ୍ରାବାଦ ବହୁତ୍ ଭଲ ଲାଗେ ଏଇ। ଟିକେ କଥାରୁ ମତେ କିଛି ମନେ ପଡିଲା ମୋର ସେଇ ଦିନର ସ୍ମୃତି। ଯୋଉଥିରେ ମୁଁ ଯାଇଥିଲି ଆପଣ ମେନସନ୍ କଲେ ନା କି ଫିଲ୍ମ ସି ଟି ବୋଲି ଗୋଟେ ଜାଗା ଅଛି।
ଆଜ୍ଞା।
ଆପଣ ଯାଇଚନ୍ତି?
ଫିଲ୍ମ ସିଟି ଅଛି ବଟ୍ ମୁଁ ଏପର୍ଯ୍ୟନ୍ତ ତ ଯାଇନାହିଁ ସେଠିକି। ବଟ୍ ଯିବାପାଇଁ ମୁଁ ଭବିଷ୍ୟତରେ ପ୍ଲାନ୍ କରୁଚି। ଏ ପର୍ଯ୍ୟନ୍ତ ଯାଇନାଇଁ କାଇଁନା ବହୁତ୍। କାର୍ଯ୍ୟବୋହୁଳ ଜୀବନରେ ସମୟ ଦେବାକୁ ଯାତ୍ରା କରିବା ପାଇଁ ସମୟ ହୋଉନି। ଆପଣ ଯାଇଚନ୍ତି ଫିଲ୍ମ ସିଟି?
ହଁ ହଁ ମୁଁ ଫିଲ୍ମ ସିଟି ଯାଇଚି ଆଉ ଆପଣଙ୍କୁ ବହୁତ କିଛି ମତେ କହିବାର ଅଛି ଫିଲ୍ମ ସି ଟିରେ ଆପଣ ଯଦି ହାଇଦ୍ରାବାଦ କେବେ ଯାଉଛନ୍ତି ନାଁ ତ ଫିଲ୍ମ ସିଟି ଯାଆନ୍ ତୁ କାହିଁକି ନାଁ ସେଥିରେ ଗଲେ ବହୁତ୍ କିଛି ଦିନ୍ଷ ଜାଣିବାକୁ ପଡିବ। ଯେକି ଜଣା ପଡିବ କାହିଁକି ନାଁ ଆମେ। ଆମେ ଆମେ ମନୁଷ୍ୟମାନେ କେମିତି କଣ କରିପାରନ୍ତି ଦୁନିଆରେ ସେ ସବୁ ଦିନ୍ଷ ବି ସେଠି ଜାଣିପାରିବ। କାହିଁକିନା। ତୁମେ ଏଇଠି ରହି ତୁମେ ଯେମ୍ତି ଲାଗିବ ତୁମେ ଆମେରିକାରେ ବୁଲୁଛ। ଆମେରିକା ଦିନ୍ଷ ଦେଖୁଛ କି ଇଣ୍ଡିଆରେ ଗୋଟେ ଜାଗାରେ ରହି। ଇଣ୍ଡିଆର ସବୁ ଷ୍ଟେଟ୍ ର ସବୁ। ଏ ଯୋଉ କଲଚର୍ ଜିଲ୍ଳା ରାଜ୍ୟରେ କଲଚର୍ ଆମେ ଜାଣିପାରୁଚୁ ଚାଲିଚଳନି କେମ୍ ତୁ ସେମାନଙ୍କର ଜାଣି ପାରିବୁ। କେମିତି ନା ଯେବେ ଆପଣ ଯିବେ। ଆପଣ ସେଠୁ ମେଟ୍ରୋ ବ ମେଟ୍ରୋ ବ୍ୟବସ୍ ସ୍ଥା ଅଛି। ଆଉ ବସ୍ ବ୍ୟବସ୍ଥା ଅଛି। ଆଉ ଆପଣ ଗାଡ଼ି ବି ରେଣ୍ଟ କରିକି ବି ଯାଇପାରିବେ ସବୁ ବ୍ୟବସ୍ଥା ଅଛି ସେଠି। ପହଞ୍ଚିିବାରେ କାହିଁକି ନାଁ ଟିକେ ହାଇଦ୍ରାବାଦ୍ ରୁ ସେ ଟିକେ ଦୂର ଅଛି। ତ ଯେତବଳେ ଯିବେ, ଆପଣଙ୍କୁ ପ୍ରଥମେ ଟିକଟ୍ କରିବାକୁ ପଡିବ। ଟିକଟ୍ କାଉଣ୍ଟରରେ ଆପଣଙ୍କୁ ଟିକଟ କରିସାରିଲା ପରେ ସେଠି ଆପଣଙ୍କ ପାଇଁ ଏସିି ଆଉ ନନ୍ ଏସି ବସ୍, ବସେସ୍ ଥିବ ତ ଆପଣ ଆ ଆପଣଙ୍କ ହିସାବରେ ଚୁଜ୍ କଲା ପରେ ଆପଣ ସେଠି ଯିବେ। ଗଲା ପରେ ପ୍ର ପ୍ରଥମେ ବହୁତ୍ ବହୁତ୍ ସେ ଛୋଟ ଛୁଆଙ୍କୁ ବି ଆପଣ ନେଇକି ବି ଯାଇପାରିବେ। କାହିଁକି ନାଁ ସେଠି ଛୋଟ ଛୁଆଙ୍କ ପାଇଁ ବହୁତ କିଛି ଅଛି ଖେଳିବା ପାଇଁ, ବୁଝିଲେ?
ଆଜ୍ଞା। ତ ମୁଁ ଏବେ ମୁଁ ଏବେ କିଛି ଦିନି ତଳେ ମୋର ଗୋଟେ ସାଙ୍ଗ ଯାଇଥିଲେ। ତ ଆପଣ ଯୋଉ ଯାଇ ଥିଲେ କହୁଚନ୍ତି। ଆପଣ ଯେତବଳେ ଯାଇଥିଲେ ସେତବଳେ ଏଣ୍ଟ୍ରି ଫିସ୍ କେତେ ଥିଲା?
ମୁଁ ଯେତବଳେ ଯାଇଥିଲି ସେତେବେଳେ ଆମର ଥିଲା ଏଗାର ଶହ ପଚାଶ ଏମ୍ତି ତେର ଶହ ପଚାଶ ଏମ୍ତି ଥିଲା। ତ ସେଠି ଆମେ ଆମେ ତ ଆମେ ଯାଇଥିଲୁ ବହୁତ୍ ସାଙ୍ଗମାନେ ଯାଇ ଥିଲୁ। ଆମେ ନନ୍ ଏସିିରେ ବସିଥିଲୁ। ଆଉ ବହୁତ୍ ମଜା କଲୁ ଆମେ ମାନେ। ଆଉ ସେଠି ଯେତବଳେ ବୁଲିବେ ଛୋଟ ଛୁଆମାନଙ୍କୁ ଆଉ ସେଠି ଆମର ବାହୁବଲି ବୋଲି ମୁଭି ଗୋଟେ ଥିଲା ଜାଣିଛନ୍ତି ଆପଣ।
ଆଜ୍ଞା ଆଜ୍ଞା। ନିଶ୍ଚିତ ଜାଣିଛି।
ହଁ। ତ ସେଥିରେ କଣ ନାଁ ପୁରା ଯେତିକି ପୁରା ସେଟପ୍ ନାଁ ପୁରା ଅରିଜିନାଲ୍ ଥିଲା। ଆଉ ସେଠି ଦେଖିବେ ପୁରା ସେଟପ୍ ସେଠି ବନା ହେଇକି ଥିଲା। ମାନେ ଏତେ ଦିନ୍ ପରେ ବି ସେ ସେଟପ୍ ବନା ହେଇକି ଥିଲା। ଧିରେ ଧିରେ ତାକୁ ଧିରେ ଧିରେ ତାକୁ ସେ ନଷ୍ ଟ ହେଇଯାଉଚି ପୁଣି ତାକୁ ସେମାନେ ରିପେୟାର କରୁଚନ୍ତି ମାନେ ଠିକ୍ କରୁଚନ୍ତି। କେତେ ସେମାନେ କଷ୍ଟ କରୁଚନ୍ତି। ଆଉ ସେ ଜାଗା ଏତିକି ବଡ ପୁରା ହାଇଦ୍ରାବାଦ୍ ଓଦା ହାଇଦ୍ରାବାଦ୍। ଜାଗା ଭଳିଆ ବହୁତ୍ ବଡ। ଆଉ ସିଠି ବହୁତ୍ ଭଲ ଲାଗେ ବୁଲିବା ପାଇଁ।
ତ ମୁଁ ବି ଶୁଣିଥିଲି। ମୁଁ ବି ଶୁଣିଥିଲି ଯୋଉ ରାବାଜ୍ ଫିଲ୍ମ ସିଟି ରହୁଛି ତୋ ୱିକ୍ଏଣ୍ଡ୍ ରେ ଗଲା ବେଳେ ତ ସେରେମ୍ ସେମାନେ ଯୋଉ ରହୁଚି ସ୍ଥପ୍ତାହ ଶେଷରେ ଯୋଉ ଯାଉଚନ୍ତି ଶନିବାର ହଉ କି ରବିବାର ହଉ, ଗଲେ ସେମାନେ ଡିଜେ ଡ୍ୟାନ୍ସ୍ ର ଅଁ ରେନି ଡ୍ୟାନ୍ସର ସେମାନେ ଆରେଞ୍ଜମେଣ୍ଟ ବି କରୁଚନ୍ତି ଯୋଉଥିପାଇଁ କି ଏକ୍ସ୍ ଷ୍ଟ୍ରା ପଇସା ସେମାନେ ଚାର୍ଜ କରୁଚନ୍ତି ତ ନେଲେ ସେମାନେ ବହୁତ୍ ସାରା ଫନ୍ ଆକ୍ ଟିଭିଟି ଦଉଚନ୍ତି। ଯେମ୍ତି କିି ସୁଇମିଂ ପୁଲ୍ ର ବି ମଜା ଦଉଚନ୍ତି। ଆପଣ ସେ ସବୁ ଯେତବଳେ ଯାଇଥିଲେ ସେ ସବୁ ଆପଣ ମଜା ନେଇଥିଲେ।
ହଁ ହଁ ସି ସେ ସବୁ ଆ ନାଚ ଗୀତ ଆଉ ପାଣିରେ ପହଁରିବା ଏସବୁ ତ ସିଠି ମାନେ ନିତି ଦିନରେ କଥା କାହିଁକି ନା ମୁଁ ଯେତେବେଳେ ଯାଇଥିଲି ନା ସେ ସେତବେଳେ ବହୁତ ଭଲ ଥିଲା। ଏବେ ସବୁ ଚେଞ୍ଜେସ୍ ଧିରେ ଧିରେ ବଦଳୁଛି। ଧିରେ ଧିରେ ବଦଳୁଛି ସେଠିକାର ଆ ଯୋଉ ଭିତରକର ଯେତିକି ସବୁ ଅଲଗା ଅଲଗା। ଯେତିକି ଆମର ହେଇଯାଉ, ନାଚିବା ହେଇଯାଉ, ଗୀତ ହେଇଯାଉ, ସୁଇମିଙ୍ଗ ପୁଲ, ସେ ସବୁ ଅଛି। ଖାଲି ନୁହେଁ କିି ଆପଣଙ୍କୁ ଶନିବାର ରବିବାରରେ ସେ ଚାଲିବ, ସେମତି ଉମ ନର୍ମାଲ୍ ଦିନରେ ବି ଚାଲୁଛି। ଆପଣ ଯା ଯଦି, ଲୋକ ରହିଲେ ସବୁ କଲା ରହୁଛି, ସେଠି। ଆଉ ଆପଣ, ପଶୁ, ପକ୍ଷୀ, ଜନ୍ତୁ କୁ ବି ସେଠି ଦେଖିପାରିବେ। ସେଠି, ଗୋଟେ ଯେମିତି ଆମର ଏ ଭୁବ୍ନେ ଭୁବନେଶ୍ଵରରେ ନାହିଁ ନନ୍ଦନକାନନ।
ଆଜ୍ଞା। ତ ଆପଣ ଯେମିତି କିି କହିଲେ, ପଶୁ, ପକ୍ଷୀ, ସମସ୍ତଙ୍କୁ ଦେଖିପାରିବେ। ତ ସେଠି କୋଉ କୋଉ ପ୍ରକାରର ପଶୁ?? କୋଉ କୋଉ ପ୍ରକାର ପକ୍ଷୀ ରହୁଛନ୍ତି? ଆପଣ ଟିକେ କହିପାରିବେ, ତା ବିଷୟରେ।
ନିହାତି, ନିହାତି ମୁଁ ସେଇ କଥା ହିଁ ଆପଣଙ୍କୁ କହୁଥିଲି ଯେମିତି। ମୁଁ ଆପଣଙ୍କୁ ନନ୍ଦନ୍ କାନନ କଥା କହିଲି, ସେଠି କଣ? ସେଠି ପୁରା ବହୁତ ସାରା ଅଛନ୍ତି। ଏଠି ଆପଣ ବହୁତ ସାରା ପାଇବେନି। ବଟ୍ ଏଟା ବି ଗୋଟେ ଜଙ୍ଗଲ୍, ଏଟା ଜଙ୍ଗଲ୍ ଭିତରେ ହେଇଛି। ମୁଁ ତ ବିଶେଷ କରି। ବହୁତ୍ ସାରା ଆ ପକ୍ଷୀ ମାନଙ୍କୁ ଦେଖିଥିଲି, ଯୋଉ ଯୋଉମାନେ କି ମାଇକ୍ ବାହାରୁ ଆସି ଆ ରହିଛନ୍ତି। ଏଠି ହାଇଦ୍ରାବାଦ ରେ ତା ଭିତରେ ରହିଛନ୍ତି ବହୁତ୍ ସାରା ପ ଖି ଦେଖିଛି ମୁଁ, ଆଉ ସେମାନଙ୍କୁ କେତେ ସୁନ୍ଦର ଭାବରେ ଖାଇବାକୁ ଦେଇଛନ୍ତି, ଆଉ ତା ସାଇଟ୍ ରେ ପକ୍ଷୀ ମାନ ନ୍କଙ୍କୁ ରଖିକି ବି ତା ସାଇଡ୍ ରେ ଗଛ ଚାଷ ବି କେମ୍ତି କରାହେଇଛି, ସେଠି ବହୁତ୍ କିଛି ଶିଖିବାକୁ ଅଛି, ଆମ ମାନଙ୍କୁ। ଆଉ ସେଠି ମାଛ ମାନଙ୍କୁ ରଖିଥିଲେ ଗୋଟେ ଗୋଟେ ପୋ ଗୋଟେ ପୋଖରୀ ପୋଖରୀ ଭଳିଆ ଆମେ କହିବୁ, ପୋଖରୀ ଭଳିଆରେ ପା ଛ ମାନଙ୍କୁ ରଖିଥିଲେ, ସେ ମାଛ ମାନଙ୍କୁ। ଅରଖି, ଆଉ ତା ଉପରେ ଗୋଟେ ଚାଷ ବି କରିଥିଲେ, କକୁଡା ଚାଷ ଭଳିଆ। ତ କଣ ସେମାନେ ସେଇଠି ଗୋଟେ ମତେ, ବହୁତ ଭଲ ଆଇଡିଆ ଆସିଲା। କି, ଏଠି ଆମେ ଗୋଟେ ଜାଗାରେ ବି ଆମେ ବହୁତ୍ ପ୍ରକାରରେ ପଇସା ଆମେ ଯୋଉଟା କି ଆମେ ଘର ଚଳେଇବା ପାଇଁ କରିପାରିବୁ। ସେଠି ବି ମୁଁ କିଛି ବୁଦ୍ଧି ମତେ ଆସିଥିଲା। ମୁଁ ଭାବିଥିଲି ମୋ ଜୀବନ ଯାପନରେ ତାକୁ, ପ୍ରଣାଳୀରେ ମୁଁ ତାକୁ ଯଦି ପ୍ ଅ ଲଗଉଛି, ତାହେଲେ ମତେ ସାହାଯ୍ୟ ମିଳିବ ସେଟ୍ ବହୁତ୍ କିଛି ଶିଖିବାକୁ ମିଳୁଛି। ଆପଣଙ୍କୁ ମୁଁ ନିହାତି କହିବି, ଆପଣ ସେଠିକି ଯାଆନ୍ତୁ ଆ ଥରେ ବୁଲିକି ଆସନ୍ତୁ।
ତ ଶୁଣିକି ବହୁତ୍ ଖୁସି ଲାଗିଲା, ଆପଣଙ୍କଠୁ ରାମଜୀ ଫିଲ୍ମ ସିଟି ବିଷୟରେ। ନିଶ୍ଚିତ, ମୁଁ ଯଦି କେବେ ସମୟ ମିଳିଲା, ତ ଆମେ ମୁଁ ସେଠିକି ଯିବି। ମୋ ପରିବାରକୁ ବି ନେଇକି ଯିବି। ତ ଆପଣଙ୍କ ସହିତ କଥା ହେଇକି, ବହୁତ୍ ଭଲ ଲାଗିଲା। ତ ଏବେ ଆପଣଙ୍କର ଖାଇବା, ସରିଗଲାଣି।
ନାଇଁ ଆଜି, ଖାଇବା ତ ସକାଳୁ ସକାଳୁ ହେଇଯାଇଥିଲା ଛଅଟା ବେଳେ। ଆପ୍ ପଣ ବିଶ୍ୱାସ କରିବେନି, ମୁଁ ସକାଳୁ ଆଜି ପଖାଳଟି ଖାଇଥିଲି। ମାଛ ଭଜାଟେ ଖାଇଥିଲି, ଆଉ। କାହିଁକି ନା କାଲି ପୂର୍ବ ପୂବର୍ ପୂର୍ବ ରାତିରେ ମୁଁ ଶୋଇ ନଥିଲି, କାହିଁକି ନା ମତ୍ ଦେହ ଖରାପ ଥିଲା, ତ ସେଥିପାଇଁ ସକାଳୁ ସକାଳୁ ଉଠି। ମୁଁ ଟିକେ ଭାବିଲି ପଖାଳ ଅଛି, ପଖାଳ ଖାଇଦେବି। କାହିଁକିନା, ଆମେ ଓଡିଆ ମାନେ ପଖାଳ ଖାଇବାକୁ, ବହୁତ୍ ଭଲ ପାଉ। ତ ସେଥିପାଇଁ, ମୁଁ ଅ ପ୍ ଟିକେ ସକାଳୁ ସକାଳୁ। ପଖାଳ ଖାଇ ଦେଇେଇଛି ଆଜି, ଆଉ ଶୋଇଥିଲି ଶୋଇ
କିଏ କହିଲେ?
ଜି।
ପଖାଳ ର ଆନନ୍ଦ ଯିଏ ନେଇଚି, ସେ କେବେ ଭୁଲି ପାରିନି।
ହାଁ, ନିହାତି ପଖାଳ ପଖାଳ ପଖାଳ ଆଉ ମାଆଙ୍କ ହାତରେ ଯୋଉ ସେ ବଡି ଚୁରାଟେ, ଶିଳରେ ଘଷିକି ବଡି ଚୁରାଟେ ତା ସହିତ ଶାଗ ଭଜାକୁ ଆଉ ଟିକେ ଭଜା ହେଇଥିବ। ପିଆଜ, ଲୁଣ ଟିକେ ଥିବ। ଆ, ହା, ହା ବହୁତ ପଖାଳ ଖାଇ ହବ। ଏମିତିରେ ଯିଏ ପଖାଳ ଖାଇଚି ସିଏ ହିଁ ଜାଣିଚି।
ଆପଣଙ୍କ କଥାରୁ ବୁଝିପାରୁଚି। ଆପଣ ବହୁତ ଆନନ୍ଦରେ ପଖାଳ ଟା ଖାଇଚନ୍ତି।
ହଁ, ହଁ ମୁଁ ପଖାଳ ଖାଇସାରିଲା ପରେ କଣ ହୁଏ ନା? ପଖାଳ ଖାଇ ସାରିଲା ପରେ ନିଦ ବି ଆସିଯାଏ। ମୁଁ ପୁରା ଆଜି ଶୋଇପଡ଼ିଥିଲି। ମୁଁ ଜଷ୍ଟ ଆଉ କିଛି ସମୟ ପୂର୍ବରୁ ହିଁ ଉଠିଚି।
ଭଲ ଲାଗିଲା, ଆପଣଙ୍କ ସହିତ କଥା ହେଇକି।
ମତେ ବି ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେବାକୁ। ଆଗ କୁ ବି ମୁଁ ଚାହିଁବି ଆପଣଙ୍କ ସହିତ କଥା ହେବା ପାଇଁ। ବହୁତ ବହୁତ ଧନ୍ୟବାଦ, ଆପଣ କଲ୍ କରିଥିବାରୁ ମତେ।
ଆଜ୍ଞା, ଧନ୍ୟବାଦ।
ଆଉ କିଛି କହିବାକୁ ଚାହୁଁଛନ୍ତି କି?
ନାଇଁ। ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା। ଆପଣ ଯୋଉ ରାମୋଜି ଫିଲିମ ସିଟି ବିଷୟରେ କହିଲେ ସବୁ ବିଷୟରେ ବି ଶୁଣିକି ବହୁତ ଭଲ ଲାଗିଲା। ମୁଁ ନିଶ୍ଚିତ କେବେ ରାମୋଜି ଫିଲ୍ମ ସିଟି ଯିବି। ଆଉ ଗଲା ପରେ ସେଠିକାର ଯୋଉ ଅନୁଭବ ମୁଁ ଆସିଲା ପରେ ଆପଣଙ୍କ ଚୁଚତ ସେୟାର କରିବି।
ଠିକ ଅଛି ନିହାତି ନିହାତି ମୋ ସହିତ ସେ ଆପଣଙ୍କର ଯୋଉ ସ୍ମୃତି ମତେ ନିହାତି ଆପଣ ଜଣେଇବେ ଠିକ ଅଛି, ନା? ଧନ୍ୟବାଦ।
ଆଜ୍ଞା, ଧନ୍ୟବାଦ।